ଜୟ ବଜରଙ୍ଗବାଲି । ଶୁଣି ପାରୁଚନ୍ତି । ଶୁଣି ପାରୁଚନ୍ତି । ଶୁଭୁଚି ମୋ କଥାଟି ।
ଏବେ ଶୁଭିଲା ।
ହଁ ଆଉ ନନନ୍ଦ ରାଣୀ କେମିତି କଣ ପହଞ୍ଚିଲେ ।
ହଁ ହଁ ଭଲରେ ଭଲରେ ପହଞ୍ଚିଗଲା ।
ପ୍ରସ୍ଥାନ ଟି ଭଲ ହେଇଛି ଗମନ ଯାତ୍ରା ।
ହଁ ହଁ ହଁ ।
ଖାଇଥିଲେ କଣ ।
ହଁ ଖାଇଥିଲି ଭାତ ଭଜା ତରକାରୀ ଅଉ ।
ଅ ଆଉ ସ୍ୱାସ୍ଥ୍ୟ ଅବସ୍ଥା କେମିତି କଣ । ଏତେ ସମୟ ଯାନରେ ବସିକି ଯି ଗଲା ପରେ । ଭଲ ଅଛି ତ ସ୍ୱାସ୍ଥ୍ୟ ଅବସ୍ଥା।
ହଁ ହଁ ।
ହଁ ଆଚ୍ଛା । ଆଉ । ଆଉ ଆପଣଙ୍କର ରାତି ଭୋଜନ କଣ ଅଛି ଆଜି ।
କଣ ଭେଜ । ରା ସାଧା ଆଉ ଆମିଷର କଣ ଲିଷ୍ଟ କରିକି ନେଇଥିଲେ । ସାଧାରେ କଣ କରିବେ ଆମିଷରେ କଣ କରିବେ ଜାଣିନୁ ଆଉ ।
ଅ ହଁ ।ଆଉ କାଲିଠୁ ଆପଣଙ୍କର ପାଠ ପଢା ଆରମ୍ଭ । ଆରମ୍ଭ ହେଇଯିବ ।
ହୁଁ ।
ଓଃ ହୋ।
ହେଇଯିବ ଆଉ।
କୁହନ୍ତୁ।
ଆପଣଙ୍କ ଭଏସ ଟି ଏବେ କଟୁଛି ଫୋନ ଟି କଟି ଯାଇ ପା
ନାଇଁ ନାଇଁ କଟୁ ନାହିଁ ମତେ ଶୁଭୁଛି। ମତେ ଶୁଭୁଛି।
ମାନେ ମତେ ଆପଣଙ୍କ କଥା ଶୁଭୁନି। ହଁ କା ଏବେ ଶୁଭୁଛି।
ଆଚ୍ଛା।
ଆଉ ଉଁ।
ଆଉ ଆପଣ ମାନେ ଏତେ ସମୟ ବସିକି ଯାନରେ ବା ଯୋଉ ଯାଇଛନ୍ତି। ସ୍ୱାସ୍ଥ୍ୟ ଲାଗୁଛି।
ଉୁଁ ଟିକେ ଥକା ଥକା ଲାଗୁଛି ଆଉ।
ଆପଣଙ୍କ କଥାରୁ ମୁଁ ଜାଣି ପାରୁଛି ଆପଣ ଆମଙ୍କୁ ବହୁତ କ୍ଳାନ୍ତ ଲାଗୁଛି। ଆପଣଙ୍କର ଯେମିତି ନା ହୁଁ ମାନେ ଦୂର୍ବଳିଆ ଲାଗୁଛି ଆପଣଙ୍କ କଥାରେ ଏତେ ମାନେ ନାହିଁ ଜୋର ନାହିଁ। ଶକ୍ତି ନାହିଁ। ଆକାଶ ପୁରା ବହୁତ ମାନେ ଧୀରେ ଧୀରେ ଆସୁଛି। ଆଚ୍ଛା- ଆଚ୍ଛା ଆଉ ଆଜି ଯେମିତି ଆମେ ଅଳପ କରିଦେବା କାଲିଠୁ ଆପଣ ପୁରା ମାନେ ଇଏ ମଜବୁତ ହେଇକି ଭଲସେ କଥା ହେବେ କଣ କହୁଛନ୍ତି?
ହଁ ଆଉ ସେଇଆା ଆଉ।
ଓ ହୋ ଆଉ।
ଆଉ କଁ ।
ପହଞ୍ଚିକି ଖାଇଲେ ନା ବାଟରେ ସେ ଯୋଉ ପିଠାଟି ନେଇଥିଲେ, ଆମର ଯୋଉ ପ୍ରସିଦ୍ଧ ପୋଡ ପିଠା ଟି ସେଇଟା ଭଲ ଅଛି।
ହଁ ଖାଇଛି ତାକୁ ବି। ପୋଡ ପିଠାଟିକୁ ବି ଖାଇଛି।
ହୁଁ।
ଶୁଣୁଛ।
ହଁ -ହଁ ଶୁଭୁଛି ଆପଣ କୁହନ୍ତୁ।
ହୁଁ ତମକୁ ଶୁଣୁଛୁ ଶୁଣୁଛୁ କ କହୁଛି ହେଲା।
ହଁ।
ହ୍ୟାଲୋ ଏଇଠି ଯିଏ ଶୁଣୁଥିବ ସିଏ ଭାବୁଥିବ କି ମୁଁ କହିଲି ମୁଁ ତମକୁ ଶୁଣୁଛ ଶୁଣୁଛ । ଛି କହୁଛି ଏଇଠି ଯିଏ ଶୁଣୁଥୁବ ସେ କହ କାହାକୁ ଗୋଟେ କହିଲେଣି। ଶୁଣୁଚ ଶୁଭୁଛି।
କହିପାର ସମ୍ବଧ ଦେଇପାର ଭାଉଜରାଣୀ କହିପାର ନୂଆ ବୋଉ ଆପଣ। ମତେ ନୂଆ ବୋଉ ବୋଲି ସମ୍ବୋଧ କରିପାରନ୍ତି ସମ୍ବୋଧନ। ଆପଣ ମତେ ନୂଆ ବୋଉ ବୋଲି ସମ୍ବୋଧନ କରନ୍ତୁ।
ହଉ ଆଉ। ଦେହଟି ବହୁତ ଖରାପ ଲାଗୁଛି। ସେଥିପାଇଁକା । ବାର୍ତ୍ତାଳାପ ରେ ରୁଚି ଆସୁନାହିଁ ।
ଏମିତି ପ୍ରସ୍ତୁ ପ୍ରସ୍ତୁତ ହୁଅ । ଲୁଆ ସେଇଟା ଜାଣି ଟି।
ହଁ ଜାଣିଚି ।
ଆଉ ମତେ ଜଣେ ଭଗିନୀ ପଚାରିଥିଲେ ମୁଁ କିନ୍ତୁ ଜାଣ ନଥିଲି । ଲି ସେ ଢାବା ବାଡେଇକି କହିଦେଇଛି ଦେଖିବା ଆପଣ କହିଲେ ଗାଜର ହାକୁଆ ର ପ୍ରସ୍ତୁତି ପ୍ରଣାଳୀ । ଣାଳୀ ଟା ।
ଆପଣଙ୍କ ଭୟସଟି କଟୁଛି କଣ ପାଇଁ ।
ହଁ ହଁ କୁହନ୍ତୁ ଏ ଫୋନ କଲ ଗୁରା ପଳେଇ ଆସୁଛି ତ ।
ଓହୋ ଆ ଗାଜରକୁ । ମାନେ କଣ କରିବେ ନା ମାନେ ଆମର ଯୋଉ ଅଛି କଟା ଯନ୍ତ୍ର ହଁ ସେଇ କୋରୋନା ସାହାଯ୍ୟରେ ତାକୁ କରି ଦେଇେଇକି ତାପ କ ତା ପାଣି ଗୁଡାକ ସବୁ ଚୁପୁଡି ଦବ ଚୁପୁଡି ଦେଇକି
ହୁଁ
ପଟେ କାଜୁ କିସମିସ ଯାହା ଆମର ଶୁଖିଲା ଫଳ ଗୁଡିକୁ ପକେଇବ । ଅ ସେଗୁଡାକୁ ଭାଜିଦବ ତାପରେ ଏ ଆଙ୍କୁ କଣ କରିବ ନା ଗାଜରଟିକୁ ଘିଅ ଟିକେ ଦେଇକି ସନ୍ତୁଳି ଦବ ସନ୍ତୁଳିଲା ପରେ ସେଠୁ ତାର ଯେତିକି ଆବଶ୍ୟକ କ୍ଷୀର ଦବ
ଆଚ୍ଛା ।
କ୍ଷୀର ଦେଇକି ତାପରେ ସେ ସିଝିଲା ପରେ ଯାଇଁ ଚିନି ଦବ ନହେଲେ ସିଝିବନି ଚିନି ଦେଇକି ତାପରେ ଡ୍ରାଏ ଫ୍ରୁଟ ସବୁ ଦେଇକି
ଆଚ୍ଛା ।
ପ୍ରସ୍ତୁତ ହେଇଯିବ ଆଉ
ଆଛା ଆଛା । ତାହଲେ ବହୁତ ସହଜ ପ୍ରଣାଳୀ ମୁଁ ତାହେଲେ ଠିକ କହିଛି ଆଉ ଆଉ ହ ଆଛା ଆଉ ମାନେ ଏମିତି ତ ଆଉ ଏଇଟା ଆପଣ ଟିକେ ମୋ କତିରୁ ଶୁଣି ଦିଅନ୍ତୁ ମାନେ ଭାଜିଦବା ଆମେ ଫାଷ୍ଟ ସେ ଯୋଉ କାଜୁ ଆଉ କିସମିସ୍ କି ଭାଜିିକି କାଢିଦବା ତାପରେ ସେଠୁ ଆଖୁ ଭାଜିକି ତାରେ ଚିନି କ୍ଷୀର ଦେଇଦବା
ହୁଁ
ଏତିକି ବାସ୍ କାମ ।
ହୁଁ ବାସ୍ ତାପରେ ଗୁଜୁରାତି ପୂଜା ଟିକେ ଛେଚିକି ଦେଇଦେଲେ ହେଲା ଆଉ
ଏତିକି କାମ ନାଇଁ କି ଆଛା ଆଛା ।
ଏତିକି ହିଁ କାମ। ମୁଁ ଥରେ ବନେଇଥିଲି ଭୁବନେଶ୍ଵରରେ ଥିଲା ବେଳେ ଥରେ ବନେଇଥିଲି
ଆଛା ଆଚ୍ଛା ଆଚ୍ଛା
ଆଉ କଣ କହୁଛ?
ଆଉ କାଲି ଆପଣଙ୍କର କେତେବେଳୁ କେତେବେଳୁ ପାଠ ପଢା ଆରମ୍ଭ ମତେ ଟିକେ ଟାଇମ ଟା କହିବେ କି?
ଦଶଟା ରୁ ଚାରିଟା ।
ଦଶଟ ରୁ ଚାରିଟା ଭିତରେ ପୁରା ସେମିତି ତା ଭିତରେ ଆପଣ ପାଠ ପଢନ୍ତି ନା ଫ୍ରି ରୁହନ୍ତି ବି
ହୁଁ ଯଦି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିକ୍ଷକ ଶିକ୍ଷୟତ୍ରୀ ସ୍ତ୍ରୀ ମାନେ ଶ୍ରେଣୀ ଗୃହକୁ ଆସିଵେ ତାହଲେ ସେ ପଢେଇବେ ସେମତି ଲାଗିଥିବ ଲାଗିଥିବ ଲାଗିଥିବ ଆଉ ଯଦି ନ ଆସିଲେ ତ ହୁଏନି କିନ୍ତୁ କାଲି ହବ। କାରଣ କାଲି ଆମର ଦିଆଯାଇଥିବା ପାଠ ଗୁଡିକ ନିଆଯିବ କାଲି ତ ଅଣୁ କରି କାଲି ହବ।
ତାମାନେ ଆପଣ କେବଳ ଚାରିଟା ପରେ ମୋ ସହିତ କଥା ହେଇପାରିବେ ।
ହଁ
ଆଉ ତା ଭିତରେ କଥା ହେଇପାରିବେନି ଦଶଟା ରୁ ଚାରିଟା ଭିତରେ ଡେଲି ।
ଯଦି କୋଉଦିନ ମୁଁ ମାନେ ସମୟ ପାଇଲି ତ
ତଥା ହେଇପାରିବେ ଆଚ୍ଛା ଆଉ। ସଖାଳ ଯୋଉ ମାନେ ଉଠିବା କତୁରୁ ଦଶଟା ଭିତରେ କଥା ହେଇ ପାରିବେନି ବୋଧେ ବାହାରିବା ପାଇଁ କାର୍ଯ୍ୟ ବ୍ୟସ୍ତ ରହିବେ ନା ପାରିବେ ଓହୋ।
ପାଇଁ ରହିବି ତଥାପି ବି ଦେଖିବା ଆଉ।
ଚେଷ୍ଟା ଟିକେ କରିବା ଆଉ ମୋ ସହିତ କଥା ହେବା ପାଇଁ ଆଉ।
ହଁ।
ଆଛା। ଆଉ ପୋଡା ପିଠାଟି ଆପଣଙ୍କର ଅଛି ନା ସରି ଯାଇଛି।
ଆଉ ଅଛି ଚାରି ପାଞ୍ଚ ପିସ୍
ହଁ ବୋଉ ଆମର ମାନେ ଶାଶୁ ମା ଆପଣଙ୍କ ବୋଉ ବଡ ବୋଉ କହୁଥିଲେ କି? କି ପୋଡ ପିଠା ଟେ ଭଲ ସ୍ଵାଦିଷ୍ଟ ହେଇଥିଲା ଆଜି କାଳେ ମାନେ ରଜ ଠାରୁ ରଜରେ ତ ଆପଣ ପୋଡପିଠାଟି ଚାଖିଥିବେ ରଜ ଠାରୁ ଆଜି ବହୁତ ସ୍ଵାଦିଷ୍ଟ ହେଇଥିଲା।
ହଁ ହଁ ଭଲ ହଉତ ନ
କହୁଥିଲେ।
କେମିତି କରଥିଲେ କି ସେ
ସିଏ ଆଜି କେମିତି କରିଛନ୍ତି ନିଜେ ନିଜେ ଚାଖିକି ତ କହୁଥିଲେ ଆଜି କିନ୍ତୁ ବଢିଆ ହେଇଛି ପୋଡପିଠା ଟା ଆଉ ଇ ଯଉଁ କିଶନ ସୁମି କାହିଁକି ଫୋନ କରୁଛନ୍ତି ବାରମ୍ବାର ସେ ସେଥିପାଇଁ ଆମ କଲଟି ମାନେ ଏମିତି ଶୁଭୁଛି କାଟୁଚ ସେ ତାପରେ ବି କରୁଛନ୍ତି। ଆଉ କଣ କହୁଥିଲି କି?
ଆଉ। ହୁଁ ଏକ ମିନିଟ ପରେ କଥା ହେଇଯିବେ
ଆଚ୍ଛା ଠିକ ଅଛି କଣ ପାଇଁ କରୁଛନ୍ତି ଟିକେ ବୁଝିଦବା ତାପରେ ଆପଣ ପୁଣି ମୋ ସହିତ କଥା
ହଁ ହଁ ମତେ ବି ଏପଟେ ଟିକେ କାମ ପାଇଁ ଡାକୁଛନ୍ତି ରୋଷେଇ ଘରେ
ଆଚ୍ଛା ଆଚ୍ଛା ଆପଣ ତାହେଲେ ମତେ ଏସ୍ଏମ ଏସ୍ ଟି କରିବେ ମୁଁ ଆପ କଲା ପରେ ଆପଣ ମୋ ସହିତ କଥା ହେବେ। ସେ ଜିନିଷଟି ମାନେ ଖୋଲିଲା ପରେ ମତେ ମେସେଜଟି କରିଦେବେ ନଚେତ୍ ଯଦି ମୁଁ ମେସେଜ ଟି ନ ଦେଖି ପାରିବି ମତେ ଟିକେ କଲ ଟି କରିଦେ ମ ବାର୍ତ୍ାଟି ଯଦି ମୁଁ ନ ପଢି ପାରିଥିବି। ମୋ ସାଙ୍ଗରେ ଟିକେ କଥା ହେଇକି ମତେ କହିଦେବେ ବୁଝିଲେ
ଠିକ ଅଛି।
ଆଉ ଆମେ ଏଥରକ ସମାପ୍ତ କରିବା ଆମ ବାର୍ତାଳାପକୁ ସବୁବେଳେ ଭଲସେ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇ ପିଇ
ହଁ ହଁ ଆଜ୍ଞା ଆଜ୍ଞା।
ଆମ ଆଉ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଘଣ୍ଟ ଘୋଡେଇକି ରଖନ୍ତୁ?
ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଜୟ ଜଗନ୍ନାଥ।